ହ୍ୟାଲୋ ଆରେ ବିନୋଦ ଭାଇ କଣ ଫୋନ୍ ଫାନ୍ ନାହିଁ କେତେ ଦିନ ହେଲାଣି କଣ କରୁଛ ଆଉ।
ଏୟା ଆଉ ଘରେ ଆଉ ତମେ କଣ କରୁଛ।
ମୁଁ ଏଇତ ତମେ ତ ଜାଣିଛ ଆଉ ଦୁଇ। ଦି ଚାରି ଦିନ ହେଲା ଆମର ଗଞ୍ଜାମ ପ୍ରବଳ ବର୍ଷା ସେଥିପାଇଁ ଘରୁ ଆଉ କୁଆଡ଼େ ବାହାରି ହଉନି। ଏଇ ଆଜି ଟିକେ ଛାଡିଛି ଏଇ ପିଣ୍ଡାରେ ଆସି ବସିଛି ଆଉ।
ହଁ ହଁ। ହଁ ସେୟାପରା ମେଘୁଆ ପାଗ ହେଇ ରହୁଛି ଦୁଇ ତିନି ଦିନ ହେଲା। ମାନେ ଟୋଟାଲି ମାନେ ବର୍ଷା ର ମାନେ ଛାଡିବାର ନା ହିଁ ନଉନି।
ହେଲେ ଭାଇ ଆଗକୁ ତ ସମସ୍ତେ। ଆଜି ଟିକେ ମେଘୁଆ ପାଗ ହେଇକି ଅଛି ଖରା ନାହିଁ କି ବର୍ଷା ନାହିଁ ଟିକେ ପବନ ଫବନ ଦଉଛି। ଏଇ ଟିକେ ପଡିଆରେ ଆସି ବସିଛି ଆଉ।
ହ ହଁ ସେଆପରା। ଆଜିକୁ ତିନି ଚାରି ଦିନ ହେଇଗଲାଣି ନାଇଁ କି। ଆଉ ସୂର୍ଯ୍ୟଙ୍କର ମୁହଁ ଦେଖିବାକୁ ମଧ୍ୟ ମିଳୁନି ଆଉ।
ହଁ ହେଲେ ତମେ ତ ଜାଣିଛ ଆଗକୁ ଆମର ଆସୁଛି ରଥଯାତ୍ରା। ମୁଁ ଭାବୁଛି ଆମେ ଟିକେ ସମସ୍ତେ ସାଙ୍ଗ ହେଇକି ଯଦି ରଥଯାତ୍ରାକୁ ଟିକେ ଯାଇଥାନ୍ତେ ଦେଖି। ଦେଖା କରିବା ପାଇଁ ଜଗାର ଦର୍ଶନ ଟିକେ ହେଇଯାଇଥାନ୍ତା ଆଉ ଭଲ ହନ୍ତା ଆଉ।
ହଁ ସେୟା ପରା ଠିକ୍ ହଁ ଠିକ୍। କହୁଛ ଯାହା ବି କହୁଛ ମୁଁ ବି ସେୟା ଭାବୁଥିଲି ମୁଁ ବି। ମାନେ ଯିବା ପାଇଁ ବାହାରକୁ ଆଶା ଅଛି ମୋର ବି ର ରଥଯାତ୍ରାରେ ଯୋଗାଙ୍କ ଦର୍ଶନ ଟିକେ ହେଇଥିଲେ। ଭଲ ହୁଅନ୍ତା ବୋଲି ଚାଲ ସବୁ ମିଶିକି ବାହା। ବା ଏଥିପାଇଁ ପ୍ରସ୍ତୁତ କରିବା ବନ୍ଦୋବସ୍ତ କରିବା ସବୁ ଆଉ ବାହାରିବା ପାଇଁ।
ହଁ ମୁଁ ସେ ଯୋଉ ଆମର ବିକାଶ ରଞ୍ଜିତ ରଞ୍ଜନ ଏମାନଙ୍କୁ ସବୁ କଥାବାର୍ତ୍ତା ହେଇଛି ତାଙ୍କ ସାଙ୍ଗେ। ସେ କହିଲା କି ହଁ ଆମର ବିନୋଦ ଟା ବି ଅଛି ତାକୁ ବି ଟିକେ ପଚାରିଦଉ କହିଲି ହଁ। ତାଙ୍କେ ବି ଅଛନ୍ତି ସେ ବି ଯିବ ବୋଲି କହୁଥିଲେ ଆର ବର୍ଷ ହେଲେ ଆର ବର୍ଷ ବର୍ଷା ବର୍ଷୀ ହେବାରୁ ଆ ଆମେ ଆଉ ଯାଇପାରିଲେନି ସେଥିପାଇଁ ଏଇ ବର୍ଷ ମୁଁ ଭାବୁଛି ପାଗଟା ଟିକେ ଠିକ୍ ଅଛି ଏଇ ବର୍ଷ ତ ଷୋହଳ ତାରିଖ ରଥଯାତ୍ରା ଅଛି। ଆମେ ସେଇଦିନ ଯଦି ପଳେଇବା ତାହେଲେ ବାଇକ ରେ ଯିବା ଯଦି ଭଲ ହବ ଆଉ। ଟିକେ ବୁଲାବୁଲି କରିକି ଆଉ ସେ ପାଖରେ ଯୋଉ ରାମଚଣ୍ଡୀ ମନ୍ଦିର ଅଛି ସେଇଠିକି ବି ଟିକେ ଯାଇକି ସନ୍ଧ୍ୟା ବେଳକୁ ଯଦି ହୁଅନ୍ତା ଫେରନ୍ତେ ନହେଲେ ଗୋଟେ ରୁମ ଟେ ନେଇକି ତା ବାସି ଦିନ ହଉ କି ଗୋଟେ ଆଉ ଦି ଦିନ ଦି ଦିନ ରହିକି ଆସିଥାନ୍ତେ ଆଉ। ତମେ ଯଦି କହିବ ଆମ ସହିତ ଯିବ ଯଦି କହିବ ଆଉ।
ହଁ ଯିବା ସବୁ ମୁଁ କଣ କହୁଛି ହେଲେ ଷୋହଳ ତାରିଖ କହିଲେ ଆମେ ଷୋହଳ ତାରିଖ ଦିନ ଯିବା। ଷୋହଳ ତାରିଖ ତ ନାଇଁ ତା ପୂର୍ବ ଦିନ ପହଞ୍ଚି ଯିବା ଆଉ ଷୋହଳ ତାର କଲା ବେଳ ବହୁତ ମାନେ ଭିଡ ଥାଏ ସେଠ ସେଠାକୁ ପହଞ୍ଚିବାକୁ ମାନେ ବହୁତ ସମୟ ଲାଗିଯିବ ଆମକୁ ସେଥିପାଇଁ ତାର ପୂର୍ବ ଦିନ ଆମେ- ପହଞ୍ଚିଯିବା ପୁରୀରେ।
ହଁ ଷୋହଳ ତାରିଖ ତ ବହୁତ ମାନେ ଟ୍ରେନ ବି ଭିଡ ହବ ସବୁ ହବ। ଯେହେତୁ ଆମେ ବାଇକ ରେ ଯିବା। ତ ଆମେ ପନ୍ଦର ତାରିଖ ଦିନ ଏମିତି ଯୋଉ ମାନେ ଉପରବେଳା ଦ ଦିଟା ତିନିଟାରୁ ବାହାରିକି ପଳେଇଲେ ଆମେ ଆରାମରେ ସେଇଦିନ ପାହାଞ୍ଚଆରୁ ଯାଇକି ରଥଯାତ୍ରା ଟା ଦେଖିପାରିବା କିନ୍ତୁ ଏଇଥର ଯେମିତି ହେଲେ ଆମେ ରଥ ଟିକେ ଟାଣିବା କାହିଁକିନା ଆରଥର ଆମେ ଯାଇଥା ଥେଲୁ ରଥପତ ଆଉ ଟାଣି ପାରିଲେନି ଆମେ ଦୂରରୁ ଦେଖିଲେ କାହିଁକି ନା ଆର ଥର ଆମେ ଟ୍ରେନ ରେ ଯାଇଥିଲେ ସେଥିପାଇଁ ଆମେ ଡେରିରେ ଗଲେ। ସେଥିପାଇଁ ମୁଁ ଏବେ କହୁଛି ଏଇ ବର୍ଷ ଆମେ ବାଇକ ରେ ଗଲେ ଆମେ ଯାଇକି ଯେମତି ଆଗୁଆ ରଥକୁ ଟିକେ ଟାଣିବା କାହିଁକି ନା ଆର ଥର ଆମେ ଟାଣିି ପାରିନଥିଲେ ବୋଲି ଆମକୁ ଗୋଟେ ମାନେ କିଛି ଭଲ ଲାଗିଲା ନାହିଁ ସେଥିପାଇଁ ଏଇଥର ଟିକେ ରଖ। ସବୁ ତୁ ଟାଣିବା।
ଥର ନିଶ୍ଚୟ ଟାଣିବା ଟିକେ ଆଗରୁ ଟିକେ ଜଲଦି ଟିକେ ବାହାରିକି ଯିବା ଭିଡରୁ ଯେମିତି ଦୂରେଇ ରହିକି ଶାନ୍ତିରେ କେମିତି ଭଗବାନଙ୍କ ଜଗାଙ୍ଗର ଦର୍ଶନ କରିବା। ସେଥିପ୍ରତି ଦୃଷ୍ଟି ଦଉଛି ଆଉ।
ହେଲେ ଆଉ ଆମର ତ ଆମେ ଶୁଣ ଆମର କେବେଠୁ ହେଲା ଗୋଟେ ଗେଟ ଟୁଗେଦର ପାର୍ଟି ତ ମୁଁ ଭାବୁଛି ଆମେ ଜଗନ୍ନାଥଙ୍କ ଠାରୁ ଦେଖା କରିକି ଆସି ସାରିଲା ପରେ ଆମେକୁ ଆଉ କୋଉ ଦିନ ଗୋଟେ ଯାଇକି ଯୋଉ ଆମର ଏଇଠି ଅଛି ବାଳକୁମାରୀ ଖି ଯାଇକି ଗୋଟେ ଭୋଜି ଆୟୋଜନ କରିଥାନ୍ତି କାହିଁକି ନା ଆର ବର୍ଷ ଦେଖ ଆର ବର୍ଷ ଆମେ ଭୋଜି କରିବା ଇଚ୍ଛା ହେଇଥିଲା କିନ୍ତୁ ଆମର ସମସ୍ତେ ନଥିଲେ ବୋଲି ଭୋଜିଟା ହେଲାନି। କିନ୍ତୁ ଏଇ ବର୍ଷ ଖରା ଛୁଟି ସମସ୍ତଙ୍କର ପରୀକ୍ଷା ମଧ୍ୟ ସରିଯାଇଛି। ମୁଁ ଦେଖୁଥିଲି ସମସ୍ତେ ମଧ୍ୟ ଗାଁରେ ଆସି ଅଛନ୍ତି ତ ଆମେ ଏଇ ଯେ ରଥଯାତ୍ରା ପରେ ଆମେ ଯଦି ଗୋଟେ ଗେଟ ଟୁଗେଦର ପାର୍ଟି କରି ଭୋଜି ଟେ କରିକି ଆମେ ଯଦି ଗୋଟେ କରିଥାନ୍ତେ ଆମର ଗୋଟେ ମାନେ ରହିଥାନ୍ତା ସ୍ମୃତି ଗୋଟେ। ସେ ଆମେ ବଡ ହେଲେ ବି ଦେଖିପାରିଥାନ୍ତି ନା କଣ କହୁଛ ତମେ?
ହଁ ଠିକ କଥା ସେୟପରେ ମୁଁ ବି ଭାବୁଛି ଆଉ ସବୁ ସାଙ୍ଗ ଗୁଡାକ ଆସିଛନ୍ତି। ଫେରିଛନ୍ତି ନିଜ ନିଜ ଗାଁକୁ। ତାହେଲେ ସବୁ ପୁରାତନ ସମୟର ଯୋଉ ସ୍ମୃତି ସେଗୁଡିକୁ ପୁଣି ଥରେ ମନେ ପକେଇବାକୁ ଅଛି। କିଠ କଲେ ତାହେଲେ ପୁଣି ଥରେ ଆମେ ସବୁ ଏକତ୍ରିତ ହେବାକୁ ପଡିବ। ମୁଁ ବିଦ୍ୟାଳୟକୁ ଯାଇକି ସେ ପୁରୁଣା ରେଜିଷ୍ଟ୍ରେସନ ନୋଟ ରେ ଯାହା ନମ୍ବର ଗୁଡିକ ଥିଲା ଯୋଗାଯ କରିବା ପାଇଁ ସବୁ ଗୁଡିକ ଥରେ ବସି ସମସ୍ତଙ୍କୁ ଥରେ ଯୋଗାଯୋଗ କରି ଜଣେଇଦବା ଆଉ କଣ କହୁଛ?
ଆଉ ଯୋଉ ହଁ ଆଉ ଯୋଉ ତମ ଗାଁରେ ଶଙ୍କର ସନ୍ଦୀପ କିଶୋର ଏମାନେ ସବୁ ଅଛନ୍ତି ନା ଏମାନେ ବାହାରେ ଅଛନ୍ତି ନା ସବୁ ଆସିଲେଣି ଗାଁକୁ?
ହଁ ସେମାନେ ସବୁ ଆସିଲେଣି ସବୁ ଘରେ ଅଛନ୍ତି ଏବେ। ଆ ଶଙ୍କର ସନ୍ଦୀପ ଏମାନେେ ତ ସବୁ ଏବେ କେବେ ଗୋଟେ ତିନି ଦିନ ତଳେ ତ ଆସିଛନ୍ତି ଗାଁକୁ ନିଜ ନିଜର
ଆଉ ଆଉ ଯଦି ହବ ଆଜି ତାହେଲେ ସନ୍ଧ୍ୟା ବେଳେ ଆସ ଆମେ ଯୋଉ ଆମର ଯୋଉ ପାଖ ଅଛି ପାହାଡ ସେଇଆଡେ ଟିକେ ଯାଇକି ବୁଲି ଆସିବା। ନା ଆମେ ମୁଁ ମୁଁ ଷଷ୍ଠ ନା ସପ୍ତମ ପଢୁଥିଲି ସେତେବେଳେ ଯାଇଥିଲି। ଥିଲ ପାହାଡ ଏବେ ମୋର ବହୁତ ଇଚ୍ଛା ହଉଛି ହେଲେ କେହି ସାଙ୍ଗ ହଉନାହାନ୍ତି ସେଥିପାଇଁ ଆ ପାହାଡକୁ ଯାଇପାରୁନି ତ ଜାଣିଛ ଯଦି ପାହାଡ଼ ବ ତାହେଲେ କିଛି ମଜା ଆସିବ ନାହିଁ ଆମେ ଗୋଟେ ପତ୍ର ଧରିକି ପାହାଡକୁୁ ଟିକେ ଯାଇକି ଆଜି ଯଦି ଉଡ଼େଇବାଜଜି ତମେ ଜାଣିଛ ପବନ ବି ଭଲ ଦୋଉଚି। ଟିକେ ଯିବା ଯଦି ସନ୍ଧ୍ୟା ବେଳୁ ସନ୍ଧ୍ୟା ବେଳୁ ଟିକେ ଯଦି ଯିବା ତା ଆସ ତମେ ସମସ୍ତେ ମିଶିକି
ହଁ ନିଶ୍ଚୟ ଏ ମେଘ ପାଗକୁ ପାହାଡ ଉପରେ ବସିଲେ ତାର ମଜା ହିଁ ଅଲଗା ମାନେ ପବନ ବି ଭଲ ଅଛି। ମାନେ ଆଉ ଜଣା ପଡିବନି ବି କଷ୍ଟ କେତେ ଉପରେ ଚଢୁଛ କଣ ଆରାମ ସେ ପଳେଇ ଯାଇ ପାରିବ।
ଆଉ ଆଉ ହବ ଯଦି ଆମେ ଆମ ସହିତ ଗୋଟେ ଛୋଟ ଗ୍ୟାସ୍ ଟେ ବି ଧରିକି ଯାଇଥିବା। ସେଇଠି ବସିକି ପାକୁଡି ଟିକେ କରିକି ଖାଇକି ଆସିବା ତ ସେଇ ଯୋଉ ପାହାଡ ଉପରେ ବସି ଯଦି ପକୁଡି ଖାଇବ ତ ମଜା ଆଉ କହିଲେ ନ ସରେ ଆମେ ଆର ବର୍ଷ ବି ଯାଇ ଆଇ ମନେ ଅଛି ନା ତମେ ଯୋଉ ଆମ ଛୋଟ ପାହାଡ ଟାକୁ ଯାଇଥିଲେ ବଡ ପାହାଡ ତୁ ଆମେ ଯାଇନଥିଲେ ଛୋଟ ଛୋଟ ପାହାଡ଼ ଯୋଉ ଯାଇଥିଲେ ଆର ସବ ପକୁଡି କରିକି ଖାଇକି ଆସିଲେ।
ସେୟା ମାନେ ବୋହୁତ ମାନେ ତାର ହଁ ସେଇଟା କେମିତି ମୁଁ ଭୁଲିଯିବି ସେ ଛୋଟ ପାହାଡ ଚଢିଥିବାର ସେ ମଜା। ସବୁ ଆମେ ମିଶିକି ଯାଇଥିଲେ ଶଙ୍କର ସନ୍ଦୀପ ସବୁ ଥିଲେ ଆମ ସହିତ। ସେଦିନ ଉପରେ ଚଢିକି ସେଠାରେ ସେ ଗ୍ୟାସ ଚୁଲା ଲଗେଇକି ପାକୁଡି ଖାଇବାର। ଓ ସେ ଅଭିଲସ ସ୍ମୃତି ଏବେ ବି ମତେ ମନ ପୁଡୁଚି।
ହେଲେ ସେତେବେଳେ ଆମେ ଛୋଟ ଥିଲେ ବୋଲି ଛୋଟ ପାହାଡେ ଚଢିଥିଲେ, ହେଲେ ତା ଉପରକୁ ଆମେ ଗୋଟେ ବଡ ପାହାଡ ଅଛି ବୋଲି ଆମେ ସେତେବେଳେ ଭାବୁଥିଲେ ଏଇଟା ତ ବୋହୁତ ବଡ ହେଲେ ଆମେ ଚଢି ପାରିବା ନାହିଁ। ସେଥିପାଇଁ ଆମେ ଏବେ ତ ବଡ ହେଇଗଲେଣି ଏବେ ଯଦି ଆମେ ଯିବା ସେଇ ବଡ ପାହାଡକୁ ତାହେଲେ ବହୁତ ବଢିଆ ହବ ସେଇଟା ଚଢିବାକୁ ପାଖାପାଖି ମୁଁ ଶୁଣିି ଥିଲି ଆମ ବଡ଼ ଭାଇଠୁ ଚଢିବାକୁ ଦୁଇରୁ ତିନି ଘଣ୍ଟା ଲାଗିଯାଉଚି। ଏବେ ତ ବାରଟା ହେଇଛି ତମେ ଯଦି ଆସିବ ଦିଟା କି ତିନିଟା ବେଳେ ଆସିଲେ। ଆମେ ସମାନ ଯାଇକି ପାଞ୍ଚଟାରେ ସେଇଠି ପାହାଡରେ ପହଞ୍ଚିବା ପାକୁଡି କରିକି ଘଣ୍ଟାଡେ ଖାଇକି ପୁଣି ଆସିବା ସାଙ୍ଗ ସନ୍ଧ୍ୟା ବେଳେ ସାତଟାରେ ଘରେ ପହଞ୍ଚି ଯାଇଯିବା ଯଦି ତମେ ଡେରି କରିବ ତାହେଲେ ଆମ ଆସିବାରେ ରାତି ହେଇଯିବ ତମେ ତ ଜାଣିଛ ଆମର ପାହାଡ଼ରେ ବାରା ଏବଂ ଭାଲୁ ମଧ୍ୟ ରହୁଛନ୍ତି। ରାତି ହେଇଗଲେ ଆମକୁ ତାଙ୍କ ପ୍ରତି ବହୁତ ଅସୁବିଧା ହବ। ସେଥିପାଇଁ ତମେ ଯଦି ପାରିବ ଦିଟାରେ ଆସିକି ହରିିକ ଆମ ଘର ପାଖକୁ
ହଁ ଏଇଟା ବି ଠିକ କଥା ମୁଁ ତାହେଲେ ଟିକେ ଜଲ୍ଦି ବାହାରି ଦିଇଟାରେ ଯେମିତି ତମ ଘର ପାଖରେ ପହଞ୍ଚିବି ସେଇଠୁ ଆମେ ପଳେଇବୁ ସନ୍ଧ୍ୟା ଚାରିଟା ପାଞ୍ଚଟା ଭିତରେ ପୁଣି ଫେରିଆସିବେ ଯେମିତି। ସେଥିପ୍ରତି ଦୃଷ୍ଟି ଦେଇକିି ଯିବା।
ତମର ଯୋଉ ଭା ବଡ଼ ଭାଇ ଅଛନ୍ତି ସେ ବି ମତେ ମତେ ଥରେ କହୁଥିଲେ ଯିବେ ବୋଲି ତାଙ୍କୁ ଯଦି ବି ହବ ତାଙ୍କୁ କୁହ ସେ ବହୁତ ଫ୍ରେଣ୍ଡଲି। ତାଙ୍କେ ଯଦି ଆମ ସହିତ ଯିବେ ତାହେଲେ ଯିବେ ନହେଲେ। ତାଙ୍କ ସାଙ୍ଗ ମାନଙ୍କ ସହିତ ଯଦି ଯାଉଛନ୍ତି ଯାଆନ୍ତୁ ତାଙ୍କେ ମତେ ଏଇ। ତ ଦି ତିନି ଚାରି ଦିନ ପୂର୍ବେ କହୁଥିଲି କି ତମେ ଯଦି ପାହାଡ ଆଡେ କେବେ ଯିବ ତାହେଲେ ଆମକୁ କହିବ। କହିଲି ହଁ ମୁଁ ତ ସାଙ୍ଗ ଗୋଟେ ଖୋଜୁଛି।
ହଁ। ନାଇଁ ସେଏ ମଧ୍ୟ ମତେ କହୁଥିଲେ ଚାଲ କେବେ ଗୋଟେ ଯିବା। ମୁଁ ତ ମୁଁ କହିଲି ହଁ ଆମେ ଗଲେ ମୁଁ କହିଦେବି ଆଉ। ଜଣେଇଦେବି ତାହେଲେ ଆଜି।
ହେଲେ ଆମର ଯୋଉ ଆମ ପାଖରେ ଯୋଉ ଗୋଟେ ନୂଆ ଶିବ ମନ୍ଦିର ହଉଥିଲା ତମେ ଜାଣିଛ ନା। ସେଇଟା ଆଗକୁ ପ୍ରତିଷ୍ଠା ହଉଛି। ତ ନାମଯଜ୍ଞ ପାଖାପାଖି ସାତ ଦିନରୁ ଏଗାର ଦିନ ଯାଏଁ ହବ ବୋଲି ମୁଁ ଶୁଣିବାକୁ ପାଇ ତ ତମର ଯୋଉ ତମର ତମ ବାପା ଯୋଉ ବୁଝୁଛନ୍ତି ମୀନା ବ ସେଇଟା ଯଦି ଆମ ଗାଁକୁ ଆଣି ପକେଇଥାନ୍ତ ତାହେଲେ ତ ବଢିଆ ହଅନ୍ତା।
ଏହାପରା ଠିକ କିନ୍ତୁ ଗ୍ରାମର କମ ଟି ତାଙ୍କ ସହିତ କଥାବାର୍ତ୍ତା କରି ଆଲୋଚନା କରିଛନ୍ତି ବୋଧେ ସେ ଗ୍ରାମର କମିଟି ବୋଧେ ତାଙ୍କେ। ଗୋଟେ ସଠିକ ଜାଗା ଗୁଡିକ ଦେଖେଇଛନ୍ତି ଆଉ ସେଥିପ୍ରତି ବାବାଙ୍କର କଣ ଅଛି।
ଦେଖ ଆମେ ଆଉ କୁଆଡେ ବୁଝିନୁ ସେଥିପାଇଁ ମୁଁ କହିଲି ଆମର ତ ଗୋଟେ ସାଙ୍ଗଟେ ଅଛି। ଅ ତାଙ୍କର ମୀନା ବଜାର ଅଛି ସେଇଟା ଯଦି ଆମ ଗାଁରେ ଆଣି। ପକାନ୍ତି ତା ଆମେ ବି ଆମେ ବି ଖୁସି ହୋଇଆସନ୍ତୁ ତାଙ୍କେ ବି କିଛି ଦୁଇଟା ପଇସା କମେଇ ପାରିଥାନ୍ତେ ତ ମୁଁ ସେଥିପାଇଁ ଆମ ଗାଁ ର ଆମର ଯୋଉ ସରପଞ୍ଚ ସେ ତାଙ୍କ ସହିତ ମୁଁ ଟିକେ କଥାବାର୍ତ୍ତା ହେଇଥିଲି ସେ କହିଲେ ହଉ ତାଙ୍କ ତାଙ୍କ ତାଙ୍କ ବାପା। ବାପାଙ୍କୁ କହିବୁ ଆସିକି ଯେତେବେଳେ ଫ୍ରି ହେବେ ମୋ ସାଙ୍ଗେ ଟିକେ ଆସି ଭେଟ ହେବେ। ତ ମୁଁ ତମକୁ କହିଦଉଛି ଆଉ। ଯେତେବେଳେ ତମ ବାପା ଟିକେ ଫ୍ରି ହେବେ ତାଙ୍କୁ କହିବ କି ଆମ ଯେଉଁ ସରପଞ୍ଚ ସଂଘ ଟିକେ ଆସିକି କଥାବାର୍ତ୍ତା ହେଇକି ଯିବେ।
ହଁ ସେୟା ବି ଠିକ ମୁଁ ଥରେ ବାବାଙ୍କ ସହିତ କଥା ହେଇକି ୲ ଜଣେଇଦବାକୁ ଚାହେଁ। କିଏ ଆଉ ଆପଣଙ୍କୁ ଆସି ଥରେ ମୀନା ବଜାର ବିଷୟରେ ଆଲୋଚନା କରିବାକୁ କହୁଛନ୍ତି। ତାଙ୍କର ତ ନାମ ଯଜ୍ଞ ଅଛି ଏମିତି ବି ମନ୍ଦିର ପ୍ରତିଷ୍ଠା ପାଇଁ ଆପଣ କଣ କହୁଛନ୍ତି କହିଲେ ତାଙ୍କ ଯିବେ ଆଉ ତମକୁ ମିଶିବେ।
ସେ ସରପଞ୍ଚ ମୋତେ ପଚାରୁଥିଲେ ତାଙ୍କର କେତେ କଣ ଦୋଳି ଫୋଳି ଅଛି ମୁଁ କହିଲି ହଁ ଆମର ଯୋଉ ଭଞ୍ଜନଗରରେ ଏବେ ଯାତ୍ରା ହେଇଥିଲା ସେଇଠି ତାଙ୍କର ପୁରା ଯାଇଥିଲା ମୀନା ବଜାର। ତାଙ୍କର ରାମଦୋଳି ପାଖାପାଖି ତିନିରୁ ଚାରୋଟି ବ୍ରେ ଗ୍ୟାସ ଏବଂ ସବୁ ପ୍ରତ୍ୟେକ ପ୍ରକାରର ଦୋଳି ଅଛି ତିନିରୁ ଚାରୋଟି ଲେଖାଏଁ। ଯେହେତୁ ଆମ ଗାଁ ରେ। ଏଗାର ଦିନ ନାମଯଜ୍ଞ ହେଉଛି ଆମର ବଡ଼ ପଡ଼ିଆ ମଧ୍ୟ ଗୋଟେ ନିଆ ହେଇଛି ସେଇଠି ତମେ ଯଦି ପାଞ୍ଚ ରୁ ଛଅ ଦିନ ବି ଦୋଳି ଟା ପକେଇ ଦଉଛ। ତାହେଲେ ପାଖାପାଖି ତମର ବହୁତ ପଇସା ଲାଭଦାୟକ ମଧ୍ୟ ହବ। ଆଉ ଯଦି ତମେ ପାରୁଛ ଯୋଉ ଖେଳ ଖେଳଣା ଗୁଡା ଏଗୁଡାକ ତମେ ଯଦି ପକେଇ ପାରିବ ତାହେଲେ ଆହୁରି ବଢିଆ ହବ ଯେହେତୁ ନାମଯଜ୍ଞ ରେ ତମେ ତ ଜାଣିଛ। ବହୁତ ପିଲା ଚାରିଆଡୁ ଆସନ୍ତି ତ ନାମ ଯଜ୍ଞରେ ଖେଳଣା ଗୁଡ଼ିକ ସବୁ ମଧ୍ୟ କିଣିକି ନିଅନ୍ତି।
ଆମର ତ ଏମିତି ଦେଖିବାକୁ ଗଲେ ବହୁତ ସାରା ଷ୍ଟଲ ଅଛି ସେ ଦୋଳି ସହିତ ତା ସାଇଡ ରେ ଯେତିକି ବି ଦୁକାନ ବଜାର ସବୁ ହୁଏ। ଆମ ଗ୍ରାମ ତଳେ ପାଖାପାଖି ପଚାଶଟା କି ଷାଠିଏ ଟା ଦୋକାନ ରଖା ହେଇଛି ସେମାନଙ୍କ ସହିତ ଆମେ ଯଦି ଯୋଗାଯୋଗ କରିବେ ତାହେଲେ ତାଙ୍କେ ବି ଆସିବେ ଆଉ।
ଆଉ ମୁଁ କହିଲି ଇ ଇ ଯଉ ତମର ଯୋଉ ଆରଥର ଗୋଟେ ପକେଇଥିଲ କୂହ ମଧ୍ୟରେ ଗୋଟେ ଗାଡ଼ି ଅଛି ସେଇ ସେଇଟା ତମେ ଯେମିତି ହେଲେ ଆଣିବ। କାହିଁକି ନା ଆମ ଗାଁର ଯଉ ସ୍ତ୍ରୀ ଲୋକମାନେ ସେଇଟା ଦେଖିବାକୁ ବହୁତ ଇଚ୍ଛୁକ। ଏ ଆମର ଥରେ ଯାତ୍ରା ହେଇଥିଲା ଗୋଟେ ଜାଗାରେ ସେଇଟା ସେଇଠିକି ଆସିନଥିଲା। ଯେହେତୁ ବର୍ଷା ବହୁତ ହେଇଯାଇଥିଲା। ସେଥିପାଇଁ ଏ ଏବେ ତମେ ଯେମିତି ହେଲେ ବି ସେଇ ଯୋଉ କୋହ ଭିତରେ ଗୋଟେ ଗାଡ଼ି ବୁଲୁଚି ସେଇଟା ତମ ପାଖରେ ଅଛି ଯଦି ତମେ ସହି ଯେମିତି ହେଲେ ନେଇକି ଆସିବ।
ହଁ ହଁ ସେ ଯୋଉ କୂଅ ଭିତରେ ଯୋଉ ଗାଡ଼ି ବୁଲୁଚି ତ।
ହଁ ହଁ ହଁ ସେଇଟା ତମେ ଯୋଉ ଗୋଟେ କାର ଫାର ସେଇଗୁଡା ସବୁ ବୁଲେନି ସେଇଟା
ହଁ ହଁ ନିଶ୍ଚୟ ନିଶ୍ଚୟ ସେଇଟା ମୁଁ କହିବି ବାବାଙ୍କ ସହିତ କଥା ହେଇକି କରେଇ ଦେବି ତାର ବ୍ୟବସ୍ଥା ଟା। ତା ସହିତ ଆମର ବହୁତ ବଙ୍ଗଳା ଗୋଟେ ଥାଉଚି। ସାଇଟ ରେ। ଆଉ ତ ଏବେ ତ ଲୋକ ଖାଲି ସେ କଣ ନୂଆରେ ଆସିଚି ପାଶ୍ଚାତ୍ୟ ଦେଶର ଜଳପରି ଦେଖିବାକୁ ବହୁତ ପସନ୍ଦ କରୁଚନ୍ତି। ସେଇଟା ମଧ୍ୟ ଆମର ଏବେ ଯୋଗାଯୋଗରେ ଆସିଚି ନୂଆରେ ଏବେ ଆରମ୍ଭ କରିବା ବୋଲି ବାବା କହୁଥିଲେ। ତ ମୁଁ କଣ କହୁଚି ମାନେ ତମ ଗ୍ରାମଠୁ ଆରମ୍ଭ ହଉ ଏଇଟା ପ୍ରଥମ ଥର ପାଇଁ କହିକି। ଆମର ଆରମ୍ଭ କରିବାକୁ ତାର ପ୍ଲାନ ଅଛି।
ବ୍ରହ୍ମପୁରରେ ଯୋଉ ଯାତ୍ରା ହେଇଥିଲା ମୁଁ ବି ଯାଇଥିଲି ସେଇଟା ଦେଖିବାପାଇଁ। ସେଇଟା ମ ମାନେ ଗୋଟେ ଏମିତି ଗୋଟେ ପାଣି ରେ ଗୋଟେ ଶୋ ହଉଚି ଆଉ। ସେଇଟା ବି କିଛି ଅସୁବିଧା ନାହିଁ ଯେ ସେଇଟା ବି ଭଲ ଅଛି। ଯଦି ତମ ପାଖରେ ଅଛି ତାହେଲେ ସେଇଟା ନେଇକି ଆସ।
ହଁ ହଁ। ସେଇଟା ଦେଖିବାକୁ ଲୋକେ ପସନ୍ଦ କରୁଚନ୍ତି ଆଜିକାଲି ଲୋକ ଆଉ ବାହାରରୁ ଆମର ଭିଏତନାମରୁ ଦୁଇଟି ଝିଅ ଅଛନ୍ତି। ଯୋଉମାନେ କି ଏଇ ପ୍ରକାରର ଜଲପରୀର ସୋ ଗୁଡାକ କରନ୍ତି। ତାଙ୍କ ସହିତ ଯୋଗାଯୋଗ କରି ଆଣିବା ବୋଲି ବ୍ୟବସ୍ଥା କରୁଚୁ ଆଉ।
ହଉ ହଉ ତାହେଲେ ଏବେ ଶୁଣ ମୁଁ ଯାଉ ଚି ସେଇ ସରପଞ୍ଚ ଟିକେ ଆସିଲେଣି ତାଙ୍କ ସହିତ କଥାବାର୍ତ୍ତା ହଉଚି। ଆଉ ତମେ ବି ଏଇ ତମ ବାପାଙ୍କୁ ଧରିକି କେତେବେଳେ ଆସ ହବ। ଆଉ ଏବେ ମୁଁ ଯାଉଚି ଟିକେ କାମ ଅଛି ସାରିକି ଆସିବି ତମ ପାଖକୁ ପୁଣି ସନ୍ଧ୍ୟାରେ କଲ୍ କରିବି ଆଉ।
ହଁ ହ ନିଶ୍ଚୟ ଠିକ ଅଛି ମୁଁ ମଧ୍ୟ ଯାଇକି ପଚାର ଦଉଚି ଥରେ କଣ କହୁଚନ୍ତି ଦେଖେ। ସେୟା ଦେଖିକି ମୁଁ ଆପଣଙ୍କୁ ଜଣେଇଦେବି ଆଗରୁ। ସରପଞ୍ଚଙ୍କ ସହିତ ଥରେ କଥାବାର୍ତ୍ତା ହେବାକୁ କହିବି।
କୁହ।